ହାଲୋ।
ହଁ ଜୟ ଶ୍ରୀଜଗନ୍ନାଥ ହଁ ଜୟ ଶ୍ରୀଜଗନ୍ନାଥ କଁ କରୁଛ?
ହୁଁ ମୁଁ ବସିଛି।
ଅ ହ ଆଉ ଖାଇବା ପିବା କଣ ହେଇଛି ଆଜି।
ଖାଇବା ପିଇବା ଇଭିନିଂ ରେ କିଛି ଖାଇନି ତମେ କଣ କରୁଛ?
ମୁଁ ଏଇ ବସିଛିଉ ଅଫିସ ସଇଲାଣି ଯିବା ବାହାରିକି ଆଉ ଅଫିସ ରୁ ବସିଛି ତ।
କଣ ଖାଇବା ହେଇଥିଲା।
ଖାଇବା ଖରା ବେଳେ ଖାଇଥିଲି ଭାତ, ଡାଲମା ଆଉ ପୋଟଳ ଭଜା ଖାଇଥିଲି।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
ଆଉ ଏଇନା ଗଲେ ସେଇଆ ତ ଅଛି ସେଇଆକୁ ଖାଇଦବା ଆଉ।
ଆଉ ସନ୍ଧ୍ୟା ବେଳେ କିଛି ଖାଇନାହାନ୍ତି?
ନାଇଁ ସନ୍ଧ୍ୟା ବେଳେ ଆଉ ସମୟ ମିଳୁନି ତ ଯାଇନଥିଲି ଏଇ ଖାଇବା ପାଇଁ ଆଉ। ତମ ନାଁ କଣ?
ମୋ ନାଁ ଲିଜା।
ଘ ମୋ ନାଁ ସୋମ୍ୟ ଘର କୋଉଠି?
ଘର ଯାଜପୁର ଆମର।
ହୁଁ ହୁଁ ଘରେ ସବୁ କିଏ କିଏ ଅଛନ୍ତି? ଆମ ଘରଟା ହଉଛି ରସଗୋଲା ସହର।
ରସଗୋଲା ସହର ମିନ୍ସ?
ରାସଗୋଲା କୋଉଠି ଫେମସ ପ୍ରସିଦ୍ଧ କୋଉଠି?
ରସଗୋଲା?
ହଁ ରସଗୋଲା କୋଉଠି ପ୍ରସିଦ୍ଧ ଏ ନା ମ ପାହାଳ ରସଗୋଲା କି ରସଗୋଲା ସାଲେପୁର
ନା ଆଚ୍ଛା ସାଲେପୁର ରସଗୋଲା।
ହଁ।
ତାହେଲେ ସାଲେପୁର ଘର ଆପଣଙ୍କର।
ହଁ।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
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଉଁ ଘରେ ଶୁଭା ଗଲାନି ଆଉ ଥରେ କହିଲେ।
ମୁଁ କହିଲି ଘରେ ସବୁ କିଏ କିଏ ଅଛନ୍ତି?
ବାବା, ମାଆ, ମୁଁ, ଆମେ ଦି ପୁଅ।
ଆଚ୍ଛା ତମେ ବଡ଼ ନା ସାନ?
ମୁଁ ସବା ସାନ।
ସବା ସାନ ଆଚ୍ଛା ଆଉ
ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ମୋ ସାନ ଭାଇ ଆଉ ବାପା, ବୋଉ ଆଉ ଚାରିଜଣ ଆଉ।
ହଉ।
ହୁଁ ଆଉ କଣ ତମକୁ କଣ କହିଲ?
ତମର ସେ ତମର ସେପଟରେ କଣ ଫେମସ ମାନେ କଣ ପ୍ରସିଦ୍ଧ?
ଫେମସ ତ ଆମ ସେପଟରେ ପ୍ରସିଦ୍ଧ ତ ସାଲେପୁର ରସଗୋଲା ତ ଫେମସ। ଆଉ ତାପରେ ରହିଲା କଣ ଯଦି ବୁଲାବୁଲି କରାଯିବ ସାଲେପୁର ରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଜାଣିଥିବା ଯୋଉ ମାଳିକା ଲେଖିଛନ୍ତି ଅ ଅ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ଗାଦି ସେଇଠି ଅଛି। ଆଉ ସେଠି ବି ଯାଇକି ବୁଲି ପାରିବ ବଢ଼ିଆ ଜାଗା ଅଛି ତାପରେ ସେ ଘର କତିରୁ ଏପଟେ ଛତିଆ ରହୁଛି ଗୋଟେ ଜାଗା ପଚିଶ କିଲୋମିଟର ହବ କଟକରେ କଟକ ଚଣ୍ଡୀ ଅଛନ୍ତି ହଁ ବହୁତ ଜାଗା ସବୁ ଅଛି।
ସବୁଠାରୁ କୋଉଠି ଭଲ ଜାଗା?
ମତେ ତ ସବୁଠୁ ଭଲ ଲାଗେ ପୁରୀ ଜଗନ୍ନାଥ ମନ୍ଦିର ଆଉ ଢଙ୍କଟ ସାରଳା ମନ୍ଦିର।
ଢଙ୍କଟ ସାରଳା ମାଙ୍କର ମାନେ କଣ ତାଙ୍କର କଣ କେମିତି ପ୍ରସିଦ୍ଧ କଣ ସେଠିକାର?
ଦେଖ ଆମର ଓଡ଼ିଶାରେ ଯୋଉ ଅଷ୍ଟ ଚଣ୍ଡୀ ଅଛନ୍ତି ଅଷ୍ଟ ଚଣ୍ଡୀ ମାନଙ୍କ ଭିତରେ ଦେବୀ ମାନଙ୍କ ଭିତରେ ଶ୍ରେଷ୍ଠ ହଉଛନ୍ତି ବିରଜା। ଜ୍ୟେଷ୍ଠ ହଉଛନ୍ତି ବିରଜା ଜ୍ୟେଷ୍ଠ ମାନେ ବଡ଼। ସବୁଠାରୁ ପ୍ରଥମେ ସିଏ ଆସିଥିଲେ ଶ୍ରେଷ୍ଠ ଅର୍ଥାତ୍ ଯିଏ ଶକ୍ତିରେ ସବୁଠୁ ଶ୍ରେଷ୍ଠ ଆଉ କଳିଯୁଗର ପ୍ରତ୍ୟକ୍ଷ ସିଏ ହେଉଛନ୍ତି ସାରଳା ତେଣୁ ତେଣୁ କରି ଦେବୀ ଶ୍ରେଷ୍ଠ ହେଉଛନ୍ତି ଆମ ଠାକୁରାଣୀ ଆଉ। ଆଉ ମା ହେଉଛନ୍ତି ଉତ୍କଳରେ ବାଣୀ କ୍ଷେତ୍ର ବା ବାଣୀ ସରସ୍ୱତୀ ଠାକୁରାଣୀ ବୋଲି କହିଲେ ମାଆଙ୍କୁ ବୁଝାଏ। ଯେତେ ମୂର୍ଖ ସବୁ ମାଙ୍କ କୃପାକରଣରୁ ପଣ୍ଡିତ ହେଇଛନ୍ତି। ଏମତି ମାଆଙ୍କ ପ୍ରତି ଗଟେ ଭଲ ପାଇବା ରହିଯାଇଛି ମୁଁ ନୁହେଁ ମୋ ଭଳି ବହୁତ ଛୁଆ ଅଛନ୍ତି। ମାଆଙ୍କୁ ଟିକେ ଭଲ ପାଆନ୍ତି ଆଉ ଦେଖିବା ବଖି କରନ୍ତି ଆଉ ମନ୍ଦିର ଗଲେ ଟିକେ ଆପଣାର ଲାଗେ। ଯେହେତୁ ଚିହ୍ନା ପର୍ଚ୍ଚ ହେଇଗଲେଣି ଯେମିତି ଆମ ଘରେ ଗଲେ ଧର ଆମେ ବାହାରେ ଯେହେତୁ ରହୁଛୁ ଘରକୁ ଗଲେ ଯେମିତି ଆମକୁ ସମସ୍ତେ ପାଚ ପାଛୋଟି ନିଅନ୍ତି ଆପଣେଇ ନିଅନ୍ତି ସେମତି। ତ ମନ୍ଦିର ଗଲେ ବି ଆମକୁ ସେମିତି ସବୁ ଆପଣେଇ ନିଅନ୍ତି ତମକୁ ସବୁ କଉ ଜାଗା ଭଲ ଲାଗେ ବୁଲିବାକୁ?
ଉହୁଁ ମତେ ପୁରୀ ଜଗନ୍ନାଥ ମନ୍ଦିର ହିଁ ଭଲ ଲାଗେ ଯିବା ପାଇଁ।
କେଥର କେଥର କଣ ଯାଇଛ?
ହଁ ମୁଁ ସେଠି ରହୁଥିଲି ପାଠ ପଢୁଥିଲି ଯେହେତୁ ମୁଁ ସେଠି ରହୁଥିଲି। ମୁଁ ବହୁତ ଥର ଯାଏ ଆଉ ମାସରେ ତ ଦୁଇଥର ନିହାତି ଯିବି। ନହେଲେ ଆଟଲିଷ୍ଟ ହୁଁ ସବୁ ଅତି କମ ରେ ମୁଁ ଦୁଇଥର ଯାଏ କେତନ ମାସରେ। ପୁରୀ ଜଗନ୍ନାଥ ଦର୍ଶନ ନ କଲେ ଭଲ ଲାଗେନି ମତେ ହେଲେ ଥରେ ଯିବି ମାସରେ ଥରେ ଯାଇକ ପହଞ୍ଚିବି
ଆଚ୍ଛା ମହାପ୍ରଭୁଙ୍କୁ କେତେ ଭଲ ପାଉଛ କିଛି ଦର୍ଶନ କରିବା ଭିତରେ କିଛି ଅନୁଭୂତି ପାଇଛ?
ହଁ ମୁଁ ଯେବେବି ଭଗବାନଙ୍କୁ ଡାକିଛି ତ ଯାହା ପାଇଁ ଡାକିଛି ଯୋଉ ଯୋଉ କାମ ପାଇଁ ଡାକିଛି। କିଛି ତ ମତେ ସେ କାମ ମିଳିଛି ସବୁବେଳେ ମାନେ ପୂର୍ଣ୍ଣ ହେଇଛି। ସେଥିପାଇଁ ମୁଁ ବିଶ୍ୱାସ କରେ ଆଉ କିଛି ବି ମାନେ ଅସୁବିଧା ଥାଉ କି ଯେତେବେଳେ ବି ଡାକିଛି ସେତେବେଳେ ସବୁବେଳେ ଶୁଣନ୍ତି ମୋ ମାଆଙ୍କର ବି ଯେତେବେଳେ ମାନେ ତାଙ୍କର ଦେହ ଖରାପ ଥିଲା ସେ ଟାଇମ ରେ ଡକ୍ଟର ମିଳୁନଥିଲେ ଫିର୍ ଭି କୋଉ ମାନେ କିଏ ଆସି ସେ ମାନେ ସେଠି କିଓର ଅପରେସନ ସେଠି ଥିଲେ ଯେହେତୁ ତାଙ୍କର କରିକି ଗଲେ ସେଇଟା ଆମେ ଜାଣିପାରିଲୁନି। କିଏ କରିଥିଲେ? ତା ଖୋଜିଲେ ବି ପରେ ଜଣା ପଡିଲା ଯେ ସେ ଡକ୍ଟର ଆସି ନଥିଲେ ତ କିଏ ଆସିକି ସେଇ ଜାଗାରେ କରିଲେ। ଏବେ ମାଙ୍କ ଦେହ ଭଲ ଅଛିେ ସେଇଠୁ ଆମେ ଜାଣିଲୁ ଯେ ହଁ।
ଆଛା ମା ମାଙ୍କର ଦେହ କଣ ହେଇଥିଲା କି?
ଉଁ ସି ପିତ୍ ତକୋଷରେ ତାଙ୍କର ପଥର ଯୋଉ ସେ ହେଇଯାଇଥିଲା।
ଆଚ୍ଛା ଆଚ୍ଛା ଆଛା ଯାହା ହଉ ମାନେ ମୁଁ ଶୁଣିଛି ବହୁତଥର ହଁ ମୁଁ ଶୁଣିଛି ଯେ ମହାପ୍ରଭୁ କେତେବେଳେ ଡାକ୍ତର ରୂପରେ କେତେବେଳେ ଗାଡ଼ି ବାଇକ୍ ଧରିକି କେତେ ସେତେବେଳେ କୋଉ ଜାଗାରେ କାହାକୁ କଣ କରନ୍ତି କିନ୍ତୁ ଗୋଟେ ଜ୍ୱଳନ୍ତ ଉଦାହରଣ ଦେଖିଲେ ତମ ପାଖରେ ଯ ଯାହା ହଉ ଗୋଟା ଡାକ୍ତରଖାନାରେ ସେ ଡାକ୍ତର ଆସିନାହାନ୍ତି କିନ୍ତୁ ମହାପ୍ରଭୁ ନିଜେ ଯାଇକି ତମକୁ ଅପରେସନ କରିକି ଆସିଛନ୍ତି
ବା ସେଇ ସେଇ କଥା ହିଁ ଆମେ ଭାବୁଛୁ ସେଇ କଥା ହିଁ ଆମେ ଭାବିଲୁ ଯେ ମାନେ କେହି ତ ନାହାନ୍ତି ସେଠି ଡକ୍ଟର ବି ଯଉ ମାନେ ଯୋଉ ଡାକ୍ତର ଯୋଉ ଆସିବାର ଥିଲେ ସେ ଡାକ୍ତର ବାବୁ ସିଏ ବି ଆସିନାହାନ୍ତି ତ ଆସିକି କରିଲେ କି ଭ ଭଗବାନ ହିଁ ଜଣେ ଅଛନ୍ତି।
ହଁ ନିଶ୍ଚୟ ନିଶ୍ଚୟ। ଆଉ ଗୋଟେ ଜିନିଷ କଣ କହିଲ ଆମ ଘର ପାଖରେ ଗୋଟେ ମାଳିକବନ୍ତୀ ପୀଠ ଅଛି ଗିରିଧାରୀ କୋର୍ଟ କୋର୍ଟ ମାନେ ସେଟା ହଁ ଗିରିଧାରୀ କୋର୍ଟ ତା ନା ସେଟା ମନ୍ଦିର ମାନେ ଗୋଟେ ମଠ ଟାଇପ ର ଅ କିନ୍ତୁ କୋର୍ଟ ତାକୁ ଏ କୁହା ହଉଛି ସେଠି ଭଗବାନ ବିଚାରପତି ରୂପରେ ମାନେ ଆଉ କଳି ଯୁଗ ଶେଷରେ ସେଠି ବିଚାର ହବ ସବୁ ଭକ୍ତ ମାନଙ୍କର କିଏ କଣ କରୁଛି ତ କଣ ନାହିଁ ସବୁ ଜିନିଷ ତ ଗର୍ଧାରୀ କଲେ କୃଷ୍ଣ ଯୋଉ ପଥର ଟେକିଛନ୍ତି ପାହାଡ଼ ଟେକି ଗିଗିରି ତ ସେଇ ଗିରି ଗୋବର୍ଦ୍ଧନ ଟେକି ସେଠି ପୂଜା ପାଆନ୍ତି ଏ ସ୍ତ୍ରୀ ଲୋକ। ସେଠି ତାର ବ୍ରେନ ଯୋଉ ମୁଣ୍ଡରେ ପଥର ହେଇଥିଲା ତ ତ ସେଇ ଜାଗାରେ। ସେ ସିଏ ତାକୁ ଡାକ୍ତର କହିଥିଲେ କି ଯଦି ଅପରେସନ ହବ ଅସ୍ତ୍ରୋପଚାର ହବ ତାହେଲେ। ତମର ମରିବ ବଞ୍ଚିବା ବହୁତ ମାନେ ସମସ୍ୟା ଭିତରେ ମରିପାର କି ବଞ୍ଚିପାର ତ ତା ସ୍ଵାମୀର। ତାର ଆସିଥିଲେ ସେଠି ମନ୍ଦିରକୁ ସେ ବାବା ଜଣେ ଅଛନ୍ତି ସେଠି ତ ତାଙ୍କୁ କହିଥିଲେ କି। କି ବାବା ଆମର ଏମିତି ଅପରେସନ ହବାର ଅଛି ଆଉ ତମେ ଟିକେ। ଟିକେ ଠାକୁରଙ୍କୁ ଜଣାଅ ଆଉ କେମିତି ଭଲରେ ଭଲ ଅପରେସନ ହେଇଯାଉ କିନ୍ତୁ ସିଏ ଜଦ। ସେତେବେଳେ ବାବା ପୂଜା କରୁଥିଲେ କହିଲେ ବସ ଟିକେ ମୁଁ ପୂଜା କରିସାରେ ସେଠୁ ପୂଜା କଲେ। ସେଠୁ ଭୋଗ ଯୋଉ କରିଥିଲେ ଭୋଗ କରିସାରିଲା ପରେ। ସେଠି ଯୋଉ ଧ୍ଵନୀ ଗୋଟେ କୁଣ୍ଡା ଅଛି ସେଠି ସବୁ ବେଳେ ଜଳୁ ଥାଏ ଅଗ୍ନି। ତ ସେଇ ଜାଗାରେ ସେ କଣ ହଁ ସବୁବେଳେ ସେ ଧୁନି ଘରକୁ କାହାକୁ ଆଲାଉ ନାହିଁ। ସେ ଭୋଗ ହେଇଗଲା ପରେ ଭୋଗ ଯାଇକି ନା ତା ଧୋନି ଉପରେ ଟିକେ ପଡେ ତ। ସେ ଧ୍ୱନି ର ସେ ପାଉଁଶ ସାଇଡ଼ରୁ ଟିକେ ଆଣିକି। ତା ମୁଣ୍ଡରେ ମାରିଦେଲେ କହିଲେ ଯା ଏଥର ଭଲ ଭଲରେ ଅପରେସନ ହେଇଯିବ। ବିଶ୍ୱାସ କର ସେ ସ୍ତ୍ରୀ ଲୋକ ଦିନେ ଆସିଥିଲା ସେଠି ସେ ନିଜେ କହିକି କାନ୍ଦିଲା କହିଲା। ହଁ ଯେ ମୁଁ ଯେତେବେଳେ ଯାଇକି ଘରେ ପହଞ୍ଚିଲି ସେଦିନ ରାତିରେ ମୁଁ ଦେଖୁଛି ଯେ ନିଜେ ଭଗବାନ ଶ୍ରୀକୃଷ୍ଣ। ତ ମୋ ମୁଣ୍ଡ କାଟିକି ମୋର ଅପରେସନ କରି ସେ ଜିନିଷ ବାହାର କରୁଛନ୍ତି ତ। ସ୍ୱପ୍ନରେ ଦେଖିଦେଲି ତାପରେ ଧୀରେ ଧୀରେ ମୋର ସେ ମୁଣ୍ଡରୁ କଷ୍ଟ ଯୋଉ ହଉଥିଲା ସେ କଷ୍ଟ ସବୁ। କମିଲା ଧୀରେ ଧୀରେ। ପରେ ସିଏ। ଯୋଉ ଦିନ ଯିବେ ଅପରେସନ କରିବା ପାଇଁ ତା ପୂର୍ବ ତ ପରୀକ୍ଷା ନିରୀକ୍ଷା ହବ ନା ସବୁ। ତ ହେଲା ବେଳକୁ ଡ଼ାକ୍ତର ଗୋଟେ ଦେଖିକି ଆଶ୍ଚ। ଆର୍ଶଯ୍ୟ ଯେ ସେ ମୁଣ୍ଡରେ ସେ ଜିନିଷ ହିଁ ନାହିଁ ଆଉ ଯୋଉ ଜିନିଷ ଅପରେସନ ହେବାକୁ ସେ ଲୋକ ଆସିଛି। ସେ ଜିନିଷ ନାହିଁ ତେଣୁ। ସେ ସେଇଠୁ ବିଶ୍ଵାସ କଲେ କି ନାଇଁ ଭଗବାନ ନିଜେ ଶ୍ରୀକୃଷ୍ଣ ଆସିକି ମୋର ଅପରେସନ କରିଛନ୍ତି ମାନେ। ସିଏ ହିଁ ମୋ ରୋଗକୁ ଦୂର କରିଦେଇଛନ୍ତି।
ନିହାତି ନିହାତି ଭଗବାନ ନିହାତି ଅଛନ୍ତି ଭଗବାନ ନାହାନ୍ତି ନା ଦୁନିଆରେ ଭଗବାନ ଅଛନ୍ତି। ନହେଲେ ସୂର୍ଯ୍ୟ ଚନ୍ଦ୍ର ଅସ୍ତ ଉଦୟ ହୁଅନ୍ତେନି।
ହଁ ହଁ ସେଇଟା ହବା କଥା ଭଗବାନ ବି। ବିଶ୍ୱାସ କର ଭଗବାନକୁ ତାହାଲେ? ଯାଆ ହଉ। ଆଉ ଆଉ କେବେ ପୁରୀ କେବେ ଯାଉଛ ହୋମରେ
ହଁ ଏ ଏବେ ତ ଯାଇକି ଆସିଛି ଦୁଇଦିନି ହ ପୂର୍ବରୁ। ହଁ ପୁଣି ଆମର ଯିବାର ଅଛି ଏଇ ରବିବାର ଆଡକୁ ଯିବାର ଅଛି। ଆଚ୍ଛା।
ଯାହା ହଉ। ବହୁତ ଭାଗ୍ୟବାନ କିନ୍ତୁ ତମେ ମହାପ୍ରଭୁଙ୍କ ଡୋରି ଲାଗୁଛି ସବୁବେଳେ ଯାଉଛ।
ନାଇଁ ସେମିତି କିଛି ନୁହଁ।
ଆଉ ଗୋଟେ ଜିନିଷ ଆଣିଛ ନା ଆମ ଶାରଳା ମନ୍ଦିର ଯୋଉ କହୁଥିଲି ସେଠି ମାଙ୍କ ପାଦୁକ କୁଣ୍ଡ ଯୋଉ ଅଛି ସେ ପାଦୁକ କୁଣ୍ଡର ପାଦୁକ ପିଇକି ମାନେ କ୍ୟାନ୍ କର୍କଟ ରୋଗର ଯୋଉ ଚତୁର୍ଥ ଫୋର୍ ଷ୍ଟେଜ ଯୋଉ କହନ୍ତି ଅ ତ ସେ ରୋଗୀ କି ଡାକ୍ତର ମନାକଲେ ଇଏ ବଞ୍ଚିବନି। ତ ମରିଯିବ ମାସେ ଭିତରେ। ତ କିନ୍ତୁ ସେ ପାଦୁକ ସେ ଲୋକ ଆସିଲା ଡେଲି ପାଦୁକ ପିଇ ପିଇ ପିଇ ପିଇକି ସେ ଏବେ ବି ବଞ୍ଚିଥିଲା। ଆଠ ଦଶ ବର୍ଷ ବଞ୍ଚିଲା। ଏବେ ଛଅ ମାସ ତଳେ ସେ ଲୋକର ମୃତ୍ୟୁ ହେଇଛି।
ବା
ନ ଭାବୁଥାଅ ଯୋଉଠି ଯୋଉଠି ଡାକ୍ତର ମାନେ ଅ ମାନେ ହାରି ଯାଉଛନ୍ତି ସେଠି ଭଗବାନ ହିଁ କାମରେ ଆସୁଛନ୍ତି। ତାଆଠାରୁ ବଡ ବିଚିତ୍ର ବଡ ବିଚିତ୍ର ଲୀଳା ଆଉ କଣ ଭଗବାନଙ୍କର ହେଇପାରେ। ଭଗବାନ ଅଛନ୍ତି ବୋଲିକି। ତ ଏଇ। ନିଶ୍ଚୟ ଏଇ ହଉଛି ସବୁ ଜିନିଷ। ହଁ କୁହ କୁହ?
ଭଗବାନ ନଥିଲେ ଏମିତି ହେଇନଥାନ୍ତା। ସବୁ ଏଥିରେ ମୁଁ ବି ମୁଁ ବି ନିଜେ ଦେଖିଛି ଭଗବାନ ମାନେ ମୁଁ ଯେବେ କହିଥିଲି ମୁଁ କହିଲି ଭଗବାନ ମୁଁ ସବୁ ପଖା ହେଇଛି ମାନେ ପ୍ରସାଦ ଯୋଉ ଛପନ ଭୋଗରୁ ମୁଁ ଚାରି ପାଞ୍ଚ ଟା ଭୋଗ ଇ ଛାଡିକି ଆଉ ସବୁ ଖାଇଥିବି। ମୁଁ ସେ ଟାଇମ ରେ ମୋର ମତେ ଇଚ୍ଛା ହେଇଛି ଯେ ମୁଁ କହିଲି ଭଗବାନ ମୋର ରସଗୋଲା ଫେମସ ମାନେ ପ୍ରସିଦ୍ଧ ଯେହେତୁ ମୁଁ ରସ ରସଗୋଲା ଟା ଖାଇ ପାରିଲିନି ରଥଯାତ୍ରାରେ। ମୁଁ ଯେତେବେଳେ ମୁ ମାନେ ପାଠି ବନ୍ଦ କରି ବସିଛି ସେଇଦିନ ତ ଜଣେ ବ୍ରାହ୍ମଣ ଆଣିକି ମୋ ହାତରେ ଦଉଛନ୍ତି ନେ ଖାଇବୁ ନେ। ମୁଁ ମୋର ଏମିତି ଅନେଇଚି ସେ କଣ ହେଲା। ଅ ସେ ମତେ ସେଇଠି କହିଲେ ଯେ ଏଇ ରସଗଲା। ମୁଁ ସେଠୁ ଅନେଇିଲି କି ଭଗବାନଙ୍କ ରସଗୋଲା ମୁଁ ସେଇଠି ଦେଖିଲି ହଁ ମାନେ ଭଗବାନ ନିହାତି ଅଛନ୍ତି ମନରୁ ଡାକିଥିଲି ବୋଲି ନିହାତି ଦେଲେ ସେ। ହ
ନିଶ୍ଚୟ ନିଶ୍ଚୟ ନିଶ୍ଚୟ
ଯେବେ ଯାହାବ କହିଛି ସବୁବେଳେ
ଯା ହଉ ଆପଣଙ୍କ ସହିତ କଥାଇ ବହୁତ ଖୁସି ଲାଗିଲା। ହଁ ଆମର ସମୟ ତ ହେଇଗଲାଣି ଆମେ ଯାଉଛୁ ଯିବୁ ଘରକୁ ଆଉ ରହୁଛି। ପରେ କେବେ କଥା ହବା ଆଉ। ହଉ ରହିଲି। ଜୟ ଶ୍ରୀ ଜଗନ୍ନାଥ।